ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଆପଣଙ୍କ ଭଏସ୍ ଆସୁନି ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହାଏ।
ହାଏ।
କଣ କରୁଥିଲ କି?
ଏଇ ବର୍ଷା ନାଇଁ ଛାତ ଉପରେ ମୁଁ ବସିଛି କଣ କରିବି।
ମାନେ ବର୍ଷା ଟାଇମ୍ ରେ ବି ଛାତ ଉପରେ ବସିଛ?
ଆରେ ମାନେ ବର୍ଷା ହେଇଥିଲା ଲାଇନ ପଳେଇ ଯାଇଛି ତ।
ଆଚ୍ଛା ଆଚ୍ଛା।
ବର୍ଷ ଦିନ କେତେ ଲାଇନ୍ କଟୁ ଛି ଯାଣୁଥିବେ ହୁଁ ଆଉ କଣ କରୁଛନ୍ତି ଆପଣ?
ମୁଁ କିଛି ନାହିଁ ଏଇଠି ବସିଥିଲି ଆଉ।
ଆଉ?
ହଉ ଖାଇଥିଲି ସନ୍ଧ୍ୟା ବେଳେ ଖାଇଥିଲି ସେଇ ଝାଲମୁଢ କରିକି ଘରେ ଖାଇଥିଲି।
ଆଉ ଏବେ ପଢୁଛ?
ହଁ ହଁ ପ୍ଲସ୍ ଥ୍ରୀ ଏବେ ଜଷ୍ଟ ସରିଲା।
ସରିଲା ନା ଆମ ବ୍ୟାଚ ର ଆଉ। ଆ ମୁ ପ୍ଲସ ଟୁ ସାରିକି ଘରେ ଅଛି ମେହେନ୍ଦି କାମ କରୁଛି ତ।
ଆଚ୍ଛା ଆଚ୍ଛା।
ମେହେନ୍ଦି କାମ କରିବାକୁ ଭଲ ଲାଗୁଛି ମେହେନ୍ଦୀ ନଗେଇବା।
ଆଉ ସେଇଟା ତ ଭଲ ମତେ ବି ଭଲ ଲାଗେ।
ହୁଁ।
ଯାହା ହଉ ଭଲ ହେଲା ଗୋଟେ ସାଙ୍ଗ ନମ୍ବର୍ ତ ଆଟଲିଷ୍ଟ୍ ମିଳିଗଲା।
ଆଜ୍ଞା।
ମୁଁ କହିଲି କି ଯାହା ହଉ ଭଲ ହେଲା ଗୋଟେ ସାଙ୍ଗ ନମ୍ବର୍ ତ ଆଟଲିଷ୍ଟ ମିଳିଗଲା।
ହଁ-ହଁ କାଇବ ଯାଦି
ଏ ହଁ ଯେବେ ଦରକାର ହ ମୁଁ କହିବି।
ଆଉ।
ଆଉ ଦେହ ସବୁ କେମିତି ଅଛି?
ଦେହ ଏଇ ଯୋଉ ସିଜନ୍ ଚେଞ୍ଜ ହଉଚି ଦେହ ସବୁର ଖରାପ। ଏତେ କାଶ ହଉଚି ଏବେ ଯାଇଥିଲି ଡ ଡଟର ପାଖରୁ ଦେଖେଇକି ଆସିଥିଲେ ସେ ମେଡିସିନ୍ ଦେଲେନି କହିଲେ ଚାରିଟା ବେଳେ ଆସିକିନା ଏତେ ଦୂର ଯାଇ ଥିଲୁ ଚାରିଟା ବେଳେ ଆଉ ଥରେ ଯିବୁ ବର୍ଷା ହଉଛି ଯାଇପାରିଲିନି
ଆଉ ଘରେ ସବୁ କିଏ-କିଏ ଅଛନ୍ତି?
ଘରେ ତିନି ଭଉଣୀ ଆଉ ବାପା ବୋଉ, ତିନି ଭଉଣୀର ଦି ଭଉଣୀର ଭାଇ ଯାଇଛି ମୁଁ ଗୋଟେ ସାଙ୍ଗ ସାନ ଅଛି। ଆଜ୍ଞା।
ଆଚ୍ଛା-ଆଛା ମୁଁ ମାନେ ଆମର ଜଏଣ୍ଟ ଫ୍ୟାମିଲି। ଠିକ୍ ଅଛି ତ ମୁଁ ବାବା ମା ମୋର ଗୋଟେ ସାନ ଭାଇ ଜେଜେ, ଜେଜେମା, ଦାଦା ଖୁଡି ଆଉ ତାଙ୍କର ଗୋଟେ ପୁଅ।
ନା ଆମର ସବୁ ମାନେ ଅଲଗା-ଅଲଗା ଅଛନ୍ତି।
ଆଚ୍ଛା-ଆଚ୍ଛା ଆଉ ଦିନରେ କଣ ଖାଇଥିଲ?
ଦିନରେ ବିରିୟାନୀ ବାହାରୁ ଯାଇଥିଲୁ ନା କାମ ପାଇଁ ତ ବିରିୟାନୀ ନେଇକି ପଳେଇ ଆସିଥିଲୁ ଘରେ ଖାଇଲୁ।
ହୁଁ ଭଲ। ମୁଁ ଦିନରେ ସେଇ ରୁଟି ଆଉ ଭଜା ଖାଇ ଦେଇଥିଲି ଥଣ୍ଡା ହେଇଚି ନା। ଏବେ ଆଉ ଆଉ କିଛି ଖାଇବାକୁ ଇଚ୍ଛା ହବନି, ହଁ-ହଁ ମୁଁ ଏବେ ଘରେ ଅଛି।
ଆଉ ଆଗ କଣ ଅଛି କରିବା?
ଆଗୁକୁ ସେଇ ପିଜି ଦେଖିବା କରିବି ଆଉ।
ହୁଁ ବଢ଼ିଆ।
ହୁଁ। ଆଉ ଅଙ୍କଲ୍ ଆଣ୍ଟିଙ୍କ ଦେହ ଭଲ ଅଛି?
ହୁଁ-ହୁଁ ଭଲ ଅଛି ସେ ଏବେ ନାହାନ୍ତି ଯାଇଚ ନ୍ତି, ମାମୁଁ ଘରକୁ ନା ମାମୁଁ ଆସିଛନ୍ତି ଦୁବାଇରୁ ହଁ-ହଁ। ସେ ସେଇଠି ଯାଇଚନ୍ତି, ସେ ଯେ-ଯେ ଯେବେ ବି ଆସୁଛନ୍ତି ସେ ବୋଉ ପଳେଇ ଯାଉଛି।
ଆଛା-ଆଚ୍ଛା ମାମୁଁ ଘର କୋଉଠି?
ମାମୁଁଘର ଯାଇକି କେ ନେମା
ଓହୋ ସେ ଏଇଟା କୋଉଠି କହିଲ? ସେଇଟା କୋଉଠି?
ଯୋଉ ବୋହାଲ ପାର୍କ ନାହିଁ।
ନାଇଁ ମୋର ବୋଧେ ଆଇଡିଆ ନାହିଁ କି କଣ।
ଆପଣ କୋଉଠି ରହୁଛନ୍ତି?
ମୁଁ ତ ଏଇ ଛତ୍ର ବଜାର ହିଁ।
ମାନେ ଜାଗ
କଟକରେ ହା ହା।
ଓହୋ। ହଁ ନାଇଁ ଏଠି ଆମ ସାଲେପୁର ଦେଇଁକି ଯାଇକି ଯାଉଛୁ। ସାଲେପୁର ବହୁତ ଦୂରରେ ଅଛି।
ହୁଁ ହୁଁ ହୁଁ। ସେଆଡେ ବୋଧେ ବର୍ଷା ଜୋରେ ହଉଛି କି କଣ ବୁଲିବାକୁ ଏବେ ତ ଏମିତି ଘରେ ଅଛି ବୁଲିବାକୁ ଆଉ କୁଆଡେ ଯିବି।
ବୁଲିବା ଭଲ ନାଇ।
ଭଲ ଲାଗେ ଏମତି ସାଙ୍ଗ ସାଥି ଥିଲେ ଭଲ ଲାଗେ ବାକି ଘର ଲୋକ ଯେବେ ଟ୍ରିପ କରନ୍ତି ସେବେ ଯାଉ ମିଶିକି ନହେଲେ ଏ କା ଆଉ କଣ ବୁଲିବି।
ବଢ଼ିଆ।
ଆଉ ଏବେ ବି ସିଜନ ଚେଞ୍ଜ ହଉଚି। ଥଣ୍ଡା ହବା କଥା ହବ ସମସ୍ତଙ୍କୁ।
ମତେ ତ ହେଇଯାଇଛି ଅଲରେଡି।
ହଁ ମତେ ବି ମୁଁ ବି ମୁଁ ବି ମାନେ ସେଇ ମେଡିସିନ ବୋଧେ ବହୁତ ଖାଇ ସାରିଲିଣି ତ ଥାପି ବି ଭଲ ହଉନି।
ଭଲ ହଉନି ମତେ କିନ୍ତୁ
ହୁଁ
କାଶି ଏତେ ହଉଛି।
ମୋର ବି ତ ସେଇଆ। ସେ କପ୍ ସିରପ ବି ଆଉ କାମ ଦଉନି।
ହୁଁ ଆଉ ଏବେ କଣ କରୁଥିଲେ ବସିଥିଲେ?
ହଁ ଏବେ ତ ସେଇ ବସିଥିଲି ସେଇ ବୁଲୁଥିଲି ଘର ଭିତରେ ଆଉ କଣ।
ବାଲିଯାତ୍ରା ଶୀତ ଦିନ ପଡୁଛି ନା। ଆମେ ତ ନୁଚିକି ଯାଉଛୁ। ଘରେ ଏତେ ଦୁ ଦୂର ବାଟ କେହି ଚ୍ଛା
ହଁ ସେଇଟା ଠିକ କଥା ଆମେ ବି ସେଇଆ ଯେତେବେଳେ କଲେଜ ଯାଉ ମାନେ ଘରେ କଣ ଏମତି ହଁ।
ତାପରେ ପଡେଇ ଯାଉଛି କହୁଛନ୍ତି ଏଇଠିକି ଆସ ଖାଇବାକୁ ଯାଉଛି।
ହଁ ହୁଁ ଆମେ ବି ସେଇ ସାଙ୍ଗସାଥି ମିଶିକି କି ପଳାଉ କାହିଁକିନା ଘରେ ତ ଏମତି ରେ ଏ ଏକା ଛାଡ଼ିବେନି ନା କା ସହିତ ହଁ।
ଆଉ ରୋଷେଇ କରୁଛ।
ଆ ହା ହା ରୋଷେଇ ମତେ ଆସେନି ତମକୁ ଆସେ? ଆସେ। ଆଚ୍ଛା ଆଛା କଣ କଣ ରୋସେଇ ଜାଣିଛ।
ଉଁ ନର୍ମାଲ ତ ସବୁ ଜାଣିଛି ରୁଟି ଭଜା। ଉ ଚଟଣି ବଗେରା ସବୁ ଆଉ ଚିଲି ଚିକେନ ସବୁ ବି। କରିଦଉଛି ରସେଇ ନହେଲେ ବିରିୟାନୀ ଟା ଆସୁନି ସେପଟ ବେଶୀ ଲୋକଙ୍କର ପ ତିଆରି କରିଲା ବେଳେ ଟିକେ କରିପାରୁନି ହୁଁ। ବି ତିନିଟା କଣ ଘର ଲୋକ ଯାହା ବିି କରି ସେ ଖାଇବେ
ହଁ ସେଇଟା ତ ଠିକ କଥା ଯାହା ହଉ ଅଟଲିଷ୍ଟ ରୋଷେଇ ତ ମାନେ ସପୋଜ୍‌ କୋଉଠି ହଷ୍ଟେଲ୍ କି କୋଉଠି ରହିଲ ମାନେ ତମକୁ ସୁବିଧା ଯେ
ହଁ ହଁ ଆମେ ତ ଆମେ ତ ସକାଳେ ରୁଟି ଖାଉଛୁ ଅ ହମ୍ମ ତାପରେ ଭାତ ତାପରେ ରୁଟି ରାତିରେ ବି ରୁଟି
ହଁ ଆମର ବି ସେଆା ମାନେ ଦିନରେ ରୁଟି ହୁଁ ତାପରେ ଭାତ ତାପରେ ପୁଣି ରୋଟିି
ଚା ବନେଇବା ଭଲ ଜାଣିଛ ନା ନାଇଁ
ଆଜ୍ଞା ହଁ ଚା ତ ଆମ ଘରେ ଚାରି ଟାଇମ ତିଆରି ହଉଛି ବୋଉ ମୋର ଚାଏ ଲଭର ଟା ଚାଏ ପିଇବାରେ ମାନେ ସକାଳେ ଉଠିବ ପାଞ୍ଚଟାରେ ପିଇବ ନମାଜ ପଢିକି ଫୁଲଛି ତାପରେ ପିଇବ ଦଶଟାରେ ରୁଟି ଖାଇବା ପରେ ତାପରେ ଚାରିଟାରେ ତାପରେ ସନ୍ଧ୍ୟାରେ
ଓହୋ ହଉ ହଁ ହଁ
ହ ମ ଯେତେ ମନ କରିବି ପିଇବୁନ ଏତେ ଭଲ ନୁହେଁ ଯେ ତାଙ୍କ ତ ଅଭ୍ୟାସ ହେଇଯାଇଛି ମୋ ଜେଜେ ମାଙ୍କର ତାଙ୍କର ସେ ପିଇବେ ତ ପିଇବେ
ହୁଁ ଠିକ ଠିକ ତମେ ବି ପିଅ ଚା
ମୁଁ ଯଦି ମନେ ହଉ ତ ପିଏ ନହେଲେ ନାଇଁ ସେମିତି କିଛି ନୁହେଁ ମୁ ଚା ପିଇବା ଦରକାର।
କଫି ଭଲ ଲାଗେ?
ନା
ଆଚ୍ଛା ଆଚ୍ଛା ହଉ
ଆମର କଫି କଫି ଭଲ ଲାଗେ?
ହଁ ମତେ ମତେ ଦିଟା ଯାକ ଭଲ ଲାଗେ କିନ୍ତୁ ମାନେ ଡକ୍ଟର ମାନେ ଏବେ କହୁଛନ୍ତି ନା ଯେ ଝିଅ ପିଲା ଗୁଡା ତ ଏତେ କଣ ଚା କଫି ଏଗୁଡା ଟିକେ ନ ପିଇବା ପାଇଁ
ମତେ ପିଇବେ ଭଲ--ଯଦି ବର୍ଷା ଫର୍ଷା ହଉଛି
ହଁ ହଁ ହଁ
ତ ଭଲ ନାେ ବେସନ ପକୋଡା ଫକୋଡା କରେ
ହଁ ହଁ
ସେଇ ସେମିତି ରେ ପି ଦିଏ
ଆଉ ମୋମୋଜ ଖାଅ
ହଁ ମୋମୋସ୍ ବହୁତ ଭଲ ଲାଗେ
ହ- ହା- ହା ସେଇଟା ତ ଭଲ ହିଁ ଲାଗିବ
ଦେହ ବୋଧେ ପୁରା ଖରାପ ହେଇଯାଇଛି ନା? ଦେହ ବୋଧେ ପୁରା ଖରାପ ହେଇଯା
ବହୁତ ଖରାପ ହେଇଯାଇଛି କାଶ ଏତେ ହଉଛି
ହୁଁ ସେଇଆ ତ ମୋମୋଜ ରେ ସେଇ ଯୋଉ ରେଡ ଚଟନୀ ଦିଏ ସେଇଟା ଭଲ ଲାଗେ ମାନେ ପୁରା ରାଗ ରାଗ ବାଲା?
ହଁ ସେଇଟା ଭଲ ଲାଗେ ମେଓନିଜ ମୁଁ ଖାଏନା।
ହଁ ମେଓନିଜ ବି ଖାଇବା କଥା ନୁହେଁ ଏତେ ମାନେ ଭଲ ନୁହେଁ।
ହୁଁ
ଆଉ ଗୁପଚୁପ୍ ସେଇଟା ଭଲ ଲାଗେ ନା ନାଇଁ।
ଉଁ ସେଟା ଭଲ ଲାଗେନା ବେଶୀ ଭଲ ଲାଗେ ଯଦି ମନ ହୁଏ। କି ନେଇକି ଆସିବେ ତ ଖାଇଦେବି ନହେଲେ
ହଁ ହଁ ବୁଝିଲି।
ଆପଣଙ୍କୁ କଣ ଭଲ ଲାଗେ
ମତେ ମତେ ବି ତ ସେଇ ମାନେ ମୋମୋଜ ଭଲ ଲାଗେ ସେ ଷ୍ଟିମ ମୋମୋ କୁର୍କୁରେ ମୋମୋ ହଁ ହଁ ଆ ମାନେ। ତମେ ବେଜ ବେସିି ଖାଅ ନା ନନ୍ ଭେଜ୍।
ମତେ ନନ୍ ଭେଜ୍ ବହୁତ ପସନ୍ଦ।
ହଁ ମତେ ବି ସେୟା।
ହଁ।
ଆଉ ଘରେ ବି ସବୁ ମାନେ ସେଇ ନନ୍ ଭେଜ୍ ଖାଆନ୍ତି ନା ଭେଜ କିଏ ଅଛନ୍ତି?
ଉୁଁ ନନ୍ ଭେଜ୍ ସବୁ। ସବୁଦିନ ତ ଭେଜ ଯଦି କେହି ଆସିବେ ନନ୍ ଭେଜ୍ ନହେଲେ ସପ୍ତାହରେ
ହଁ, ହୁଁ ହୁଁ ମାନେ ଦିନ ଦେଖିକି କେବେ ଭେଜ ଆଉ କେବେ ନନ୍ ଭେଜ୍ ହୁଏ ଆଉ।
ହଁ ଏମିତିଆ
ଆଚ୍ଛା ଆଚ୍ଛା।
ବେଶୀ ଦିନ ହେଲେ ନ ଖାଇଥିବେ ତ ଚିକେନ ଫିକେନ ଆଣି
ହଁ ନନ୍ ଭେଜ୍ ରେ କଣ ଭଲ ଲାଗେ ସେଇ ଚିକେନ ନା ମଟନ ବି?
ଚିକେନ୍।
ହଁ ହଁ ହଁ ଏବେ ସମସ୍ତେ ସେଇଆ ହିଁ କରୁଛନ୍ତି ଚିକେନ ହିଁ ଅଧିକା ଖାଉଛନ୍ତି।
ଆଉ
ଆଉ କଣ ଜଲ୍ଦି ଜଲ୍ଦି ମେଡିସିନ ଖାଇକି ଦେହ ଭଲ କରିଦିଅ।
ହଁ ସେ ହେବ କଣ ଏ ଏତେ ଜଲଦି କାଁସ୍
ହଁ ହୁଁ ଭାଇରାଲ ଏଇ ଥଣ୍ଡା ଗୁଡାକ ଆସିଛି ବୋଧେ ସେଇଥିପାଇଁ ଏମିତି ହଉଛି ଆଉ।
ହଁ ଆଜ୍ଞା
ଆଉ ଅଙ୍କଲ, ଆଣ୍ଟି ମାମୁଁ ଘରୁ ସବୁ କେତେବେଳେ ଆସିବେ?
ଅଁ--ବାପା ତ ଏଠି ରହୁନାହାନ୍ତି ବାପା ଯାଇଁ ପଟନା ରେ ରହୁଛନ୍ତି। ମା ତ କାଲି ଆସିବ।
ମାନେ ତମେ ଏବେ ଘରେ କଣ ଏକା ଅଛ।
ନାଇଁ ବଡ ଭଉଣୀ ଆସିଛି।
ଆଚ୍ଛା ଆଚ୍ଛା। ହଉ ତାହେଲେ ଆଉ।
ବଢିଆ ଠିକ୍ ଅଛି ରଖୁଛି ପରେ କରିବି।